ଏ ନମସ୍
ନମସ୍କାର କଣ କରୁଚନ୍ତି।
କିଛି ନାହିଁ ବସିଚି ଆପଣ କଣ କରୁଛନ୍ତି।
ଆଉ ମୋର ଏବେ ଖାଇଆ ପିବା ସରିଲାଣି ଆଉ ମୁ ଯାଉଛି ଆଉ ଟିକେ କାମ ଅଛି ଆଉ କରିବି ଆଉ।
ଆଜି ଖାଇବାରେ କଣ ଥିଲା।
ଆଜି ଆମର ଡାଲି ଆଉ ଭଜା ଆଉ ଆଳୁ ପିଆଜ ବଡି ସବୁ ଚ କଟା ହେଇକି ଗୋଟେ ପାଗ ବନିଥିଲା ଆଉ ଦହିବରା ବାପା ଆଣିଥିଲେ। କଦଳୀ ଭଜା।
ଆପଣ ଖାଇ ସାଇଲେଣି।
ନାଇଁ ଆଜ୍ଞା ଖାଇନି ଖାଇବୁ ଆଉ।
ଅ ହଁ ଆଉ। ଆପଣ ମାନେ ଗାଁ ଜାଗାରେ ରୁହନ୍ତି ନା।
ଆଜ୍ଞା।
ତ ମାନେ ଗାଁ ଜାଗାରେ ଆଗରୁ ଯେମିତି ଲୋକମାନେ ଗାଁ ଜାଗାରେ ରହୁଥିଲେ। ମାନେ ଗୋଟେ ଭାଇଚାରା ଯେମିତି କୁହନ୍ତି ମାନେ ସମସ୍ତେ ସମସ୍ତଙ୍କ ସୁଖ ଦୁଃଖ ବୁଝୁଥିଲେ। ଏବେ ସେ ଜିନିଷ ଟା ଅଛି ନା ନାଇଁ ଲୋପ ପାଇଗଲାଣି। ଆପଣଙ୍କ ମତରେ କଣ।
କହିବାକୁ ଗଲେ ତ ଲୋପ ପାଇଗଲାଣି କେବଳ ଲୋକ ଦେଖାଣିଆ ଅଛି କହିଲେ ଚଳେ।
ଆଛା ମାନେ ଆଗରୁ ଯେମିତି ସମସ୍ତେ ମାନେ ଯାହାର ବି କାହାର ଟିକେ ଦେହ କଣ ହେଲେ ଗାଁ ଲୋକ ସମସ୍ତେ ଆସି ଏକାଠି ହଉଥିଲେ। ଏବେ ଯଦି କାହାର କଣ ଦେହ ଲୋ କମାନେ ଖୁସି ହଉଛନ୍ତି କି ଆଉ ହଁ ଯାହା ହେଇଛି ସିକ୍ ହେଇଚି ସମସ୍ତଙ୍କର କରୁଥିଲା। ତାର ବି ସେମି ଜୋ ଏବେ ଲୋକମାନଙ୍କର ଭାଷା ଟା ପୁରା ଚେଞ୍ଜ ହେଇଗଲାଣି ଆଗେ ପୁରା ଲୋକମାନଙ୍କ ପୁରା ଟିକେ ଦୟା ଥିଲା ମାନେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆସୁଥିଲେ ଏବେ ତ ସେ ଜିନିଷ ବି ନାହିଁ। ଉ ସବୁ ଚାଲିଗଲାଣି କୁଆଡେ।
ଆଜ୍ଞା ନିଶ୍ଚୟ ଏବେ କୋ ଲୋକ ଆଉ କାହାକୁ କେହି ଦେଖ ଖି ସହି ପାରୁନାହାନ୍ତି ମାନେ ସିଏ ଟିକେ ଯଦି ଉନ୍ନତି କରିଗଲା ଆଗରୁ ଲୋକ କଣ ଖୁସି ହଉଥିଲେ ଯାହଉ ସେ ଯ ଲୋକ ଟା ଏତେ ଉନ୍ନତି କଲାଣି ତାକୁ ଟିକେ ମାନେ ଉଁ ପ୍ରଶଂସା କରୁଥିଲେ। ଏବେ କିନ୍ତୁ ଯଦି ଟିକେ କିଏ ଉନ୍ନତି କରିଯାଉଛି ତାଲେ ଗୋଡ ଭିଡିିବା ପାଇଁ ଲୋକ ଅନେଇକି ବସିଛନ୍ତି।
ହଁ ନିହାତି ଭାବରେ ଆ ଯେମିତି ମାନେ ସ୍କୁଲ ଆଗରୁ ମାନେ ସ୍କୁଲୁ ସ୍କୁଲୁରେ ତ ସବୁବେଳେ ମାନେ ସେମତି କମ୍ପିଟିସନ ଟା ଥାଏ ଛୁଆ ଛୁଆ ଯେମିତି ପାଠ ପଢିବାକୁ କିଏ ଫାଷ୍ଟ ହେଲା କିଏ? ଏବେ ମାନେ ଗାଁ ଗହଳି ଯୁଆଡେ ବି ଦେଖ ସବୁଆଡେ ସିଏ ବଢିଗଲା ସିଏ ଗୋଟେ ଗାଡି ଆଣିଲା ତ। ମୁଁ ଆମର ବି ଗୋଟେ ଗାଡି ନେଇଆସିବା ସିଏ ଗୋଟେ ଟିଭି ଆଣିଲା ତ। ଆମର ବି ଗୋଟେ ଟିଭି ନେଇଆସେ ମାନେ କମ୍ପିଟେସନ ଘରେ ଘରେ ବି କମ୍ପିଟେସନ ପୁରା ଚାଲିଲ।
ପୁରା ଜିଦା ଜିଦି ରେ ଚାଲୁଚନ୍ତି।
ହଁ ଏବେ କେହି ଆଉ ମାନେ ସେମତି ମାନେ ଗାଁ ଗହଳିରେ ମାନେ ଭାଇ ଭାଇ ଯେମତି ଆମେ ସମସ୍ତେ ଗୋଟେ ଭାଇ ସେମିତି ସେ ଜିନିଷ ନାହିଁ ଏବେ ଆମେ ଆମର ଅଲଗା ଅଲଗା।
ରହିକି ଲାଗୁଚି ଯେ ଆମେ ଯେମତି ସହରରେ ରହିଚୁ। ଯେମିତି ସହରରେ କେହି କାହାକୁ ଚିହ୍ନି ନାହାନ୍ତି ସେମିତି ଗାଁ ଗହଳିରେ ବି ଏବେ ଲୋକମାନୋନ ସେମି ସେ ଇ ବ୍ୟବହାର କଲେଣି।
ହଁ। ନା ଆସ୍ତେ ଆସ୍ତେ ଦିନକୁ ଦିନ ମାନେ ଯେମତି ସବୁ ଜିନିଷ ଡେଭଲପ୍ ହେଉଚି ମାନେ ଏ ଜିନିଷ। ସବୁ ଆମର ପୁରୁଣା ଜିନିଷ ସବୁ କମି କମି ଯାଉଚି। ଯେମିତି ଯାହାବି ଗୋଟେ ଯାତ୍ରା ହେଲେ ସମସ୍ତେ ମିଶିକି ଯାଉଥିଲେ ଦେଖି। ଥିଲେ ଏବେ ତ କେହି ନାଇଁ ନାାଇ ଆମେ ଆମର ଯିବା ଆମେ ଆମର ଚେୟାର ପକେଇ ଆମେ ଆମର ସିଏ ଆଗରୁ ସମସ୍ତେ କଣ ମାନେ ଆମେ ଅଲଗା ବସୁ ସେମାନେ ତାଙ୍କ ର ବ ସିଏ। ମାନେ ବହୁତ ଜିନିଷ ମାନେ ଯୁଗ ଦିନକୁ ଦିନ ବହୁତ ଜିନିଷ ଯେମିତି ଆମ ଖାଇବା ପିଇବା ଡ୍ରେସ ରେ ପିନ୍ଧିବା ନାଇବାରେ ଯେମିତି ସବୁ ଜିନିଷ ଚେଞ୍ଜେ ହେଉଚି ସେମିତି ଆମ କଥାବାର୍ତ୍ତାରେ ବି ସବୁ ଜିନିଷ ଚେଞ୍ଜେ ହେଇଗଲାଣି ତ ଆମେ କିଛି ଜିନିଷ କରିବାକୁଁ ମାନେ କରିବାକୁ ଚାହିଁଲେ ଲୋକ ମାନେ ଆଗ ସେ ଜିନିଷ ଟାକୁ ଜଜ୍ କରିଦଉଛନ୍ତି କି ଏଇଟା ଏମିତି ହବ ମାନେଲୋକ୍। କଥା ଟା ବହୁତ ବ୍ୟାପି ଯାଉଛି ସାଙ୍ଗେ ସାଙ୍ଗେ।
ବ୍ୟାପି ଯାଉଛି ତାପରେ ଆମେ ବି ଗୋଟେ ଜିନିଷ କଲା ବେଳକୁ ବି ଭାବୁଛୁ ଲୋକ କଣ କହିବେ।
ହଁ। ଲୋକମାନଙ୍କ କଥା ଟା ମାନେ ଯେତେ ଶୁଣୁଥିବା ସେତେ ଆମେ ମାନେ କିଛି କରିପାରିବାାନି ଯେ। ଏ କାହିଁକିନା ଅବିକା ଟାଇମ ହେଇଗଲା ଲୋକମାନେ କହିବେ ଆପଣ ଭଲ କଲେ କହିବେ ଆପଣ ଖରାପ। କଲେ କହିବେ ସାରେ ଗାଁ ରେ ରୁହନ୍ତୁ। କି ଟାଉନ ଜାଗା ରେ ମାନେ ଗାଁ ରେ ତ ନଥିଲା କିନ୍ତୁ ଗାଁ ରେ ଏବେ ଏ ବେ ହେଇଯାଉଛି କି ଲୋକମାନେ ବହୁତ୍ କଥା କହିଲେଣି।
ଟାଉନ ଜାଗାରେ ତ ହେଲେ ଲୋକମାନେ ମାନେ ସିଏ ଯଦି କିଛି କଲେ ତାଙ୍କର ଏତେ ଆଉ କିଛି ଫରକ ନାହିଁ।
ହଁ ଏତେ କିଛି ନାଇଁ ହଁ ସିଏ ତାଙ୍କର କଲେ କଲେ ହେଲା କିନ୍ତୁ ଗାଁ ଲୋକ ଏ ମାନେ ତ ପୁରା ବହୁତ ସାରା ମାନେ କଥା କହିବେ ବହୁତ ସାରା ମାନେ ମାନେ ଆଗେ ଆପଣଙ୍କୁ ଜଜ କରିଦେବେ ଆପଣ ଏମିତି ସେମିତି। ଯଦି ବିି ଆପଣଙ୍କ ଝିଅକୁ ଆପଣ ଟିକେ କଣ ମାନେ ଜିନ୍ସ୍ ପିନ୍ଧେଇ ଦେଲେ। କି ଅଧିକା ଟିକେ ପାଠ ପଢେଇିବାକୁ ଛାଡିଦେଲେ କି ଗାଡି ଚଲା ଶିଖେଇ ଲେ। ତ ସେମାନେ ଲୋକମାନେ ଆଗେକହିଦେବେ ହଁ ଝିଅ ଟାକୁ ଶିଖଉଚି ଝିଅଟାର ମୁହଁ ଦଉଚି। ହେଲେ ସେ ଜାଣି ପାରୁନାହାନ୍ତି ଝିଅ ମାନେ ହିଁ ଦେଶର ଉନ୍ନତି କରନ୍ତି ଆଉ କଣ? ଆପଣ ଝିଅ ଆପଣ ଝିଅକୁ ଯଦି ନ ପାଠ ପଢେଇବେ ତ ଆଉ କାହା ଘରେ ସେ ଯାଇକି ନା କଣ କରିବ। ତାକୁ ତା ଯେତେବେଳେ ଛୁଆ ପିଲା ହବ ସେ ସେଠି କଣ ପାଠ ପଢେଇବ।
ସିଏ ତ ନିଜ ପାଠ ଜାଣିନଥିବ ସିଏ କଣ ପାଠ ପଢେଇବ।
ସିଏ କାଣ ପାଠ ପଢେଇବ? ତ ଆଜିକାଲି ମାନେ ସବୁ ଜିନିଷର ମାନେ ଝିଅ ମାନଙ୍କୁ ବି ଯେମତି ପୁଆ ମାନେ ଙ୍କୁ। ଇଏ ଛୋଟ ଇଏ ରେ ଦେଖୁଛନ୍ତି। ସେମିତି ମ ସମସ୍ତେ ସମସ୍ତଙ୍କ ସାଙ୍ଗରେ କମ୍ପିଡିସନ କରୁଛନ୍ତି କେହି କାହାକୁ ମାନେ। ଭଲ କହୁନାହାନ୍ତି କି ଆମେ ଏମିତି ଭଲ କଲେ ହଁ ଆମରି ଗାଁ ର ନାଁ ହବ। କି ଝିଅ ଟା ପାଠ ପଢିଲେ। ଆମରି ଗାଁର ନାଁ ଟା ହେଇଯିବ ଆମରି ଘର ଲୋକ ସମସ୍ତେ ମାନେ। ଆମ୍ ଖୁସି ହେବେ ଆମ ଝିଅ ଟା ଯା ହୋଉ ଆମ ଗାଁ ର ଗୋଟେ ଝିଅ ଟା ତ ଆମର ନାଁ ରଖିଲା। ସେ ଜିନିଷ କେହି ଚିନ୍ତା କରୁନାହାନ୍ତି ସମସ୍ତେ ଖାଲି ଭାବିଛ ନ୍ତି ଯେ ସେ ତା ଝିଅ ହେଲା ମାନେ ଆମ ଝିଅ ହବ କି ତା ପୁଅ ହେଲା ମାନେ ଆମ ପୁଅ ହବ। ଗାଁ ମାନଙ୍କରେ ବି ଟାଉନ ମାନେଙ୍କରେ କଣ ଅଛି ହଁ ସିଏ। କଲା କଲେ ତାଙ୍କର ସିଏ କଲେ ଆମ ଆମ ଛୁଆଙ୍କ ଲାଇନ ଅଲଗା ଇଏ ଅ।
ହଁ ଟ ଆମଆଡେ ଅଛି କି କଣ ତାଙ୍କ ପାଖରେ ତାଙ୍କର ଯଦି ଏମିତି ଅଛି ସେ ସେମତି କଲେ ଆମ। କୁ କ ଆମେ ଅଲଗାରେ ପଢେଇବା।
ହଁ ବାସ୍। କିନ୍ତୁ ଗାଁ ଜାଗାରେ ସେଇଟା ମାନେ ସେଇଟା। ସେଇ ପାଠ ହିଁ ପଢିବ ସେଇ ଜିନିଷ ହିଁ କରିବ। ଆ ସେଇ ଜିନିଷରେ ଯଦି ନ କରି ପାଇଲା ସେ ସେଥିରେ କମ୍ପ୍ଲେନ କରିବେ କି ଏଇ ଜିନିଷ ହେଲାନି ବୋଲି।
ଗୋଟେ ପିଲା ଯଦି ପାଠ ଜାଣିଛି ତାକୁ ତାଙ୍କ ଘରେ ସାଇନ୍ସ ପଢେଇଲେ। ତ ଆଜିିକାଲି ଲୋକଙ୍କ ମେଣ୍ଟାଲିଟି ଏୟା ହେଇଗଲାଣି। କି ଆମ ଛୁଆ ଜାଣୁ ନ ଜାଣୁ ସେ ସାଇନ୍ସ ପଢିବ।
ସାଇନ୍ସ ପଢିବ ତାଙ୍କ ଝିଅ ପଢିଛି କି ତାଙ୍କ ପୁଅ ପାଠ ପଢିଛି ତ ଆମ ଝିଅ କଣ ପାରିବନି ପାରିବ।
ହଁ କିନ୍ତୁ ଛୁଆକୁ ଆଉ ପଚାରୁନାହାନ୍ତି। ଛୁଆର ଚ ମାନେ ଛୁଆ ଟ ଆଣିକି ବୁଝୁ ନ ବୁଝୁ ଇଚ୍ଛା ଥାଉ ନଥାଉ।
କେହି ଚାହୁଁନାହାନ୍ତି। ସମସ୍ତେ ନିଜ ନିଜର କଥାଟା ପଏଣ୍ଟ ଟାକୁ ରଖି ଦଉଛନ୍। ହଁ ହଁ ନିହାତି। ସବୁ ଜିନିଷରେ ମାନେ ଛୋଟ ଛୁଆଠୁ ନେଇକି ବଡ ଯାଏଁ ବି ଯୋଉ କାମ ବି ଯିଏ ବି କରୁ ସମ ସେ ମାନେ ସମସ୍ତଙ୍କୁ ଜଜ୍ କରିବେ। ସମସ୍ତେ ସମସ୍ତଙ୍କ କଥା ଟାକୁ ମାନେ ଅନେଇକିନା ବସିଛନ୍ତି ସେମାନେ ଯାହାବି କରିବେ। ଆମେ ବି ସେଇଆ କରିବା କେହି କାହାକୁ ଆମେ ମାନେ। ଅ ଭାବୁନାହାନ୍ତି ଯେ ସିଏ ଟିକେ ଆଗକୁ ଗଲେ ହଁ ସେ ତାଙ୍କର ସେଇଟା। ତାଙ୍କ ଛୁଆକୁ ସେଇ ଜିନିଷ ଟା ଆସେ ତ ତିଏ ତାଙ୍କ ଛୁଆକୁ ଶିଖେଇଲେ ଆମ ଛୁଆ କୋଉଥିରେ ଭଲ ଆମେ ତା। କୁ ସେ ଜିନିଷ ଶିଖେଇବା ଆମେ କାହିଁକି ତାଙ୍କ ଦେଖା ଦେଖି ଆମେ ସିଏ ସି କାମ କରୁଛନ୍ତି। ଆମେ ସେଇ କାମରେ କାହିଁକି ପଶିବା।
ନିହାତି ନିଜେ ନିଜେ ମାନେ ଆମେ ଯୋଉ କାମ ଟା କରିପାରିବା ଆମେ ସେଇ କାମ ଟାକୁ ବାଛିଲେ ହିଁ।
ସେଇ କାମ କଲେ ହିଁ ଆମକୁ ସଫଳ ମିଳିବ।
ଆଉ ଆମେ ଯଦି ସିଏ ଯାହା କରୁଛି ସେଇୟଆ କରିବା। ତାହେଲେ ସେଇଟା ତ ଗୋଟେ ଓଂନଟାଇପ ଅଫ କପି ହେଇଗଲା ନା ସିଏ ଯାହା କରୁଛି ମୁଁ ସେଇୟା କରିବି।
ହଁ। ନିହାତି ଭାବରେ ମାନେ ଦେଶ ମାନେ ଉନ୍ନତି ହବା ଜାଗାରେ ମାନେ ଦେଶ। ତର ଖାଲି ହୁଁ ସବୁ ଜିନିଷ ଲୋପ ପାଇପଇ ଯାଉଛି। ତା ସାଙ୍ଗରେ ମାନେ ଯେତିକ ମାନେ ସ୍ନେହ ଭଲ ପାଇବା ଯୋଉ ଥିଲା। ସେ ଜିନିଷ ବି କମି କମି ଯାଉଛି ସିଏ ବି ସବୁ କୁଆଡେ। ବିକଳିଆ ମାନେ ଖାଲି ହିଂସା ବାଦ ଅହଙ୍କାର ଏଇ ଜିନିଷ ଗୁରା ଖାଲି। ବହୁତ୍ ସାରା ଆମ ମାନେ ମନରେ ଅଛି ମାନେ ଲୋକଙ୍କ ଆଖିରେବି ଦେଖାଯାଏ ଗୋଟେ ଗୋଟେ ଟାଇମରେ ମାନେ ଫେସରେ ଲାଗେ କିଯଦି ଆମ ଛୁଆ କିଛି କରିୁଥିଲା ତାଙ୍କ ମୁହଁର ଏକ୍ସପ୍ରେସନ ଅଲଗା ପ୍ରକାର
ହଁ ହଁ।
ମାନେ ସେସେଇଠୁ ତାଙ୍କ ମୁହଁ ଟାକୁ ବଦଳେଇ ଦେବେ ଆମେ ଜାଣିନେବାଯେ ସେମାନେ ଆମ ଛୁ ଛୁଆର ମାନେ ଯାହାବି ସଫଳତା ପାଇଚି ସେଇଟାରେ ସିଏ ଖୁସି ନାହାନ୍ତି।
ଆଜ୍ଞା ନିହାତି ଆପଣ ଏମିତି କହିଚନ୍ତି
ଆପଣତ କହୁଛନ୍ତିଯେ ମାନେ ଗାଁରେ ସାହି ଲୋକ ଲୋକଙ୍କ ବିଷୟରେ କଥା କହୁଛନ୍ତି ଘରେ ଘରେତ ଆଜିିକାଲି ସେଇ
ହଁ ନିହାତି ନିହାତି।
ସେଇଆ ହେଇଗଲାଣି ଆଉ।
ହଁ ହଁ ନିହାତି ଗାଁ ସେଇ ସେଇତ ଘରୁ ନେଇକିନା ଗାଁ ସାହି ଉଁ ତିଆରି ହଉଚିନା ଘରୁତ ସମସ୍ତେ ନିଜ ନିଜର ପୁରା ଯଦି ଯୋଉ ଜାଗାରେ ଦି ତିନିଟା ଭାଇ ଅଛି ତସେଇ ଜାଗାରେ ପୁରା ନିହାତି ଭାବରେ ପୁରା କାମ ଜୋରସୋରେ ମାନେ ସବୁଆଡ଼େ ସମସ୍ ଖାଲି ଆକୁ ଜଜ୍ କରିବା ତାକୁ ଜଜ୍ କରିବା ସିଏ ସେଇଟା କଲା ଆମେବି ସେଇଟା
ଆମେବି ସେଇଟା କରିବା ହଁ ହଁ ନିହାତି।
ତଣିକି ଆମ ଛୁଆ ଯାହାବି କରୁକି ନକରୁ କିଆମେ ସେଇ ସିଏ ମାନେ ପଶିଚନ୍ତି ମାନେ ଆମେବି ସେ ଜିନିଷରେ ପଶିବା ଆମେବି ସେଜିନିଷଟା କରିବା।
ତେଣିକି ଆମ ଦ୍ବାରା ହଉ ନହଉ ଜୋର ଜବରଦସ୍ତି କରିକି କରିବାର ଅଛି।
ହଁ-ହଁ- ନିହାତି।
ସେମାନେ କରିପାରିଲେ ଆମେ କରିପାରିବାନି ଏଇଟା ଆବଶ୍ୟ ଭଲ ଚିନ୍ତାଧାରାଯେ ସେମାନେ କରି ତାଲେ ଆମେ କରିପାରିବା କିନ୍ତୁ ତାମନେ ନୁହଁଯେ ପ୍ର ଏଇଠିକି ଆମ ସେଇ ହିସାବରେ ହବ ବୋଲି ସେଇଟାତ ଗୋଟେ ମାନେ ନୁହେଁନା।
ହଁ-ହଁ।
ଆଉ କଣ କରୁଚନ୍ତି?
ଉ ଆମକୁ ସେମାନେ ହିଂସା ଅହଙ୍କାର ସେଗୁଡ଼ା ସବୁ ଛାଡ଼ିକି କେମିତି ମାନେ ଆମ ଆମ ଜିନିଷ ଭଲ ହବ ଆମ ଛୁଆ ଭଲ ହେବେ। ସେଯିଜିନ୍ ଧର ଆମେ ଟିକେ ଚାହିଁଲେ ହୁଏତ ଆମର ସେଇ ଜିନିଷଟା ଭଲ ହବ ଆଉ ଆମେ
ୟା ତା ଛୁଆକୁ ଦେଖିକିଯେ ଆମ ଛୁଆ ମାନଙ୍କୁ ସେଇୟା କରିବା ସେଇଟରେ କିଛି ଲାଭ ନାହିଁ। ସେଇଥିରେ ଛୁଆଟା ଆମର ବାଧ୍ୟ ହେଇ ପଶୁଥିବ ତାକୁ ନଆସୁଥିଲେବି ସିଏ କରୁଥିବ ମାନେ ସି ଛୁଆଟାର ପ୍ରେସର
ବାପା ମା ଛାଡ଼ିଦିଅନ୍ତି ମୁଁ ତା ଙ୍କ ଝିଅକି ତାଙ୍କ ପୁଅ ଭଳିଆସେ କାମଟା କରିକି ନଦେଖେଇଲେ ହୁଏତ ମୋ ବାପା ମାଆଙ୍କ ମନ ଦୁଃଖ ଦୁଃଖ ହେଇଯିବ ମନ ଭାଙ୍ଗିଯିବ ସେମାନଙ୍କୁ ଖରାପ୍ ଲାଗିବ। ତ ସିଏ ସେପ୍ରେସରଟା ମୁଣ୍ଡେଇକି ବୁଲିଲେ ତସିଏ କିଛି କରିପାରିବନି। ତାକୁ ଫ୍ରି ଛାଡ଼ିଦିଅନ୍ତୁ ସେଯାହା କରୁଚି ମାନେ ତାକୁ ଯୋଉଟା
ତୁ ସେଇଆ କରିବାକୁୁ ପଡ଼ୁ
ହଁ- ବାସ୍।
ଆଜ୍ଞା ହଉ ଯାହା ହଉ ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା ମୁଁ ଯାଉଚି ଟିକେ ଖାଇବି ଆଉ ପରେ କେତେବେଳେ ଫ୍ରି ହେଲେ କଥା ହବା ଆଉ।
ଆଜ୍ଞା।